ହ୍ୟାଲୋ ହ୍ୟାଲୋ
ହ୍ୟାଲୋ ହ୍ୟାଲୋ ବୁଭୁ ଭାଇ ଭଲ ଅଛ?
ହଁ ଭଲ ଅଛି ବନ୍ଧୁ ନମସ୍କାର
ହଁ ନମସ୍କାର
ଆଉ କୁହ କଣ କରୁଥିଲ ସବୁ ଭଲ ଚାଲିଛି ତମର କେମିତି ଚାଲିଛି
ଆରେ ଏମିତି ବସିକି ହିଁ ମୋବାଇଲ ଦେଖୁଥିଲି ଆଉ କଣ କରିବା
କିଛି ନାହିଁ ଭାଇ ବର୍ଷା ହଉଛି ଏମିତି ଆଉ ବାହାରକୁ ବାହାର କୁଆଡେ ବୁଲି ହଉନି ଆମେ କେତେ ଆସା ନେଇ ଆସିଥିଲ ଆସିବୁ ବୁଲିବୁ ସହର ପୁରା ର ଗଳିକନ୍ଦି ବୁଲି ତାର ମଜା ନେବୁ ଆଉ କଣ କରିବା ଖାଲି ବର୍ଷା ହେଉଛି ତମର ସେପଟେ ବର୍ଷା ହେଉନାହିଁ କି?
ଏଇଠି ବର୍ଷା ମେଘୁଆ କରିକି ରଖିଛି ଖାଲି ପଗଟା ମେଘ ତ ପ୍ରବଳ ମେଘ ପୂରା ବର୍ଷା ହେଲେ ହେବ ପରା କିଏ ଜାଣିଛି
ଆରେ ତମେ ଦୂରଦର୍ଶନ ଦେଖୁନାହକି ଏଠାରେ ତ ଏପରି ବର୍ଷା ହଉଛି ଯେପରି କାର ଗୁଡାକ ଭାସି ଯାଉଛି ଏବଂ ବାଇକ ବାଲା ତ ପୁରା ପିମ୍ପୁଡି ପଡି ଡଙ୍ଗାରେ ଭାସି ଗଲା ପରୀ ଯାଆନ୍ତି
ଏତେ ଏମିତି ବର୍ଷା ନାହିଁ ଭୁବନେଶ୍୍ୱରରେ
ହଁ ଏମିତି ବର୍ଷା ତମେ ଯଦି କୁ ଆସିବ ନା ତମେ ସେଇଠୁ ସେଇଠୁ ଭସିକି ଆଉ ଥରେ ଗାଁକୁ ପଳେଇବ।
ଓହୋ ଆଉ କଣ ଆଜି କଣ ଖାଇଲ ସକାଳେ?
ଆରେ ମୁଁ ତ କିଛି ଖାଇ ନାଇ ବର୍ତ୍ତମାନ ଉଠିଛି ମୁଁ ଏବେ। ଆମର ମନିଙ୍ଗ ଟାଇମ ଟିକେ ଅଲଗା ନା।
ଓହୋ ମନିଙ୍ଗ ଟାଇମ ଅଲଗା ଅଫିସ କେତେବେଳେ ଯିବ?
ଅଫିସ ତ ମୁଁ ଯାଏ ନାହିଁ। ମୋର ଘରେ ରଇ କାମ ହେଇଯାଏ ସେଥିପାଇଁ ମୋର ରିମୋଟଲି ୱାର୍କ ଥାଏ ତ। ସେଥିପାଇଁ ମୁଁ ଘରେ ରହି କାମ କରେନି ଅଫିସ ମୁଁ ଯାଏ ନାହିଁ।
ଓହୋ ଏମିତି ନାଇଁ ଆଉ ଲଳିତ ବନ୍ଧୁ କଣ ଶୋଇଛନ୍ତି ନା ଉଠି ପଡ଼ିଲେଣି?
ଲଳିତ ବନ୍ଧୁ ସେ ତାଙ୍କର କାର୍ଯ୍ୟ କରିବାକୁ ଯାଇଛନ୍ତି। ନିତିଦିନିଆ କାର୍ଯ୍ୟ।
ଓହୋ କାର୍ଯ୍ୟ କରିବାକୁ ଯାଇଛନ୍ତି ନାଇଁ ଆଉ ହଁ। ଆଉ କଣ କୁଅ କଣ ଜରି ଆଜିର ହାତି ଆଉ ଭାତିଆ କଣ ପଡ଼ିବ ଆଜି?
ଭାତିଆ ଯାହା ଆମର ଦେବେ ଆମେ ତ କିଛି ସେ ଗେ ସେ କନ୍ କନଫର୍ମ ନହିଁ ଯେ କଣ ଆସିବ ଯାହା ଆସିବ ଖାଇକି ରହିବା କଥା ଆଉ କଣ। ଆମେ ତ ନିଜେ ବନେଇକି କିଛି ଖାଇପାରିବୁ ନାହିଁ ନା।
ଓ ଆଲାଉ ନାହିଁ କି?
ନାଇଁ ନାଇଁ ଆମର ଏଠି ରାନ୍ଧିବା ଏଲାଉ ନୁହଁ। କିନ୍ତୁ ତମେ ବାହାରୁ ଆଣି ଖାଇପାରିବ ପିଇ ପାରିବ ସବୁ କରିପାରିବ।
ଓହୋ କେତେ ତମ ଖାଇବା କେତେ ଥର ଆସେ?
ଆମେ ଖାଇବା ଦିନ ଖାଇବା ଦିନକୁ ଦୁଇଥର ଆସେ। ଏକ ସ ମଧ୍ୟାହ୍ନ ସମୟରେ ଏବଂ ରାତ୍ରି ସମୟରେ।
ଆଉ ଜଳଖିଆ କଣ ଖାଆନ୍ତୁ ଖାଅ ତୁମ ମାନେ?
ନାଁ ଜଳଖିଆ ମୁଁ ଖାଏ ନାହିଁ ବର୍ତ୍ତମାନ ମୁଁ ଜଳଖିଆ ମୁଁ ଖାଏ ନାହିଁ ଆରେ ମୁଁ ତ ସକାଳୁ ଟିକେ ଡ଼େରିରେ ଉଠେ। ଏପଟ ସେପଟ ହେଇକି ନିତ୍ୟ କର୍ମ ସାରିଲା ଆଡ଼ୁ ଆମର ସମୟ ହେଇଯାଇଥାଏ। ଆମର ମଧ୍ୟାହ୍ନ ଖାଇବା ଆସିଲେ ମୁଁ ଖାଇ ମଧ୍ୟାହ୍ନ ଖାଦ୍ୟ ଖାଇଦିଏ।
ଓହୋ ଆଜି କଣ ବାହାଳୁ ବାହାରରୁ କଣ ଅର୍ଡ଼ର କରିକି ଆଣିବ?
ନାଇଁ ନାଇଁ ଆମେ ଏକ ରୋଷିଆଙ୍କ ଠାରେ ଆମର ସୂଚନା ଦେଇ ଦେଇଛୁ ସେ ଆମକୁ ପ୍ରତି ପ ମାସ ଏଇ ମାସ ଯାକ ପ୍ରତ୍ୟେକ ଦିନ ଆମ ବାସିବେ ଖାଇବା ଦେଇକି ଯିବେ।
ଓହୋ ଏମିତିକି ଓ ନାଇଁ ମୁଁ କହୁଛି କି ତା ସହିତ ଜୋମାଟୋ ସ୍ଵିଗୀ ଅର୍ଡର କଣ?
ଆରେ ଜମାଟୋ ସ୍ଵିଗିରେ ତ ବହୁତ ଚାର୍ଜେସ୍ ଲାଗିଯାଏ। ଏଠାରେ ମାତ୍ର ପଚାଶ ନିଏ ପଚାଶ ଟଙ୍କାରେ ଆମିଷ ମିଲ ଚିକେନ ବିରିୟାନୀ ଏସବୁ ମିଳିଥାଏ ସେଥିପାଇଁ ଆମେନା ଏଇସ ଏଇ ଏଇ ମିଲ୍ ଟା ନେଇଯାଇଛୁ। ଠିକ ଅଛି ନା?
ଓହୋ ମାସକୁ କେତେ ନିଏ ଇଏ ତିନି ହଜାର?
ହଁ ତିନି ହଜାର ନେ ହେଲେ ଦିନକୁ କେତେ ପଡ଼ିଲା ମାତ୍ର ପଚାଶ ଟଙ୍କା ଗୋଟେ ପର ମିଲ ପଚାଶ ଟଙ୍କା।
ଶହେ ଟଙ୍କା ହେଲେ ଚଳିବ ଏତେ ଖରାପ ନୁହଁ ସନ୍ଧ୍ୟା ବେଳେ କୁଆଡ଼େ ବୁଲିବାକୁ ଗଲଣି?
ଆରେ କହିଲି ବା ବର୍ଷା ହଉଚି ତିନି ଦିନ ହେଲା କଣ୍ଟିନ୍ୟୁ ଲାଗିକି ସେଥିପାଇଁ ତ ଏଠାରେ ବନ୍ୟାର ପ ପରିସ୍ଥିତି ଶୁ ଦେଖାଦେଲାଣି ଆଉ କଣ କରିବା?
ଓହୋ ମାନେ ପ୍ରବଳ ବର୍ଷା।
ହଁ। ଆମର ଯେତେଦା ନାଇଁ କୁଆଡେ ବି ଯାଇନି ତମର ଯେତେ ଧୁର ଯା ଆଖି ପାଇବ ଖାଲି ବର୍ଷା ଆଉ ପାଣି। ଏଇଟା ସବୁ ଯୋଉ ଘର ଥିଲା ଘର ନାହିଁ ସବୁ ଘର ଅଧା ଅଧା ବୁଡ଼ିଲାଣି।
ତମେ ଏବେ ଭୁବନେଶ୍ୱରର କେଉଁ ଏଡ଼ିଆରେ ରହୁଛ?
ପଟିଆ।
ଓ ପଟିଆରେ ରହୁଛ ନା ହେଲେ ତ ନନ୍ଦନକନ୍ଦନ ପାଖ ଥିବ।
ହଁ ଆରେ ଆମକୁ ନନ୍ଦନକାନରେ ମାତ୍ର ପାଞ୍ଚ କିଲୋମିଟର। ଆମେ ଚାହିଁଲେ ଚାଲିଯ ଯାଇପାରିବୁ କିନ୍ତୁ ଆମେ ଯାଉନା।
ବର୍ଷା ସରିଲେ ଯିବ ଏଇ ବର୍ଷାରେ କଣ ଯିବ ମଜା ହିଁ ଲାଗିବନି।
ହଁ ଆରେ ସେ ଯୋଉ ଭିତରେ ଥିବା ପଶୁପକ୍ଷୀ ମାନେ ମଧ୍ୟ ତ ବର୍ଷାରେ ବାହାରକୁ ବାହାରି ଆନି ସେ ତାଙ୍କର ଘରେ ରହିଯିବେ ଆମେ ଯାଇକି ଦେଖିବୁ କଣ ଆଉ ପଇସା ଦେଇକି କିଛି ତ ଲାଭ ନାହିଁ ନା।
ସମୟ ବି ବର୍ବାଦ ହବ।
ସମୟ ବର୍ବାଦ। ହେବ ଯାହା ହେଲେ ଆମେ ଯାଇଥିବୁ ପଇସା ଦେହବୁ କିଛି ଦେଖି ପାରିବୁନି। ଏଇଟା ଆମ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ଅଛି ଆମର କେତେ ଯେ ଲସ୍ ହେବ ଯେ।
ଓହୋ ଏମିତି ଆଉ ଯୋଉ ଏବେ ଆପଣ ଯୋଉ କୋର୍ସ ଟା କରୁଛନ୍ତି। ସେଟା ଫ୍ରି ନା ପଇସା।
ନା କୋର୍ସଟା ତ ମୁଁ ପଇସା ଦେଇକି କରିୁଛି ଆମର ଏ ଏସ୍ ଟି ନୁହଁ ନା ସେଥିପାଇଁ ଆମକୁ ମାହାଳିଆରେ ମିଳିନି ଆମେ ଜେନେରାଲ ଡାକ୍ତର
ତମକୁ କେତେ ଖର୍ଚ୍ଚ ହେଇଛି।
ପ୍ରାୟ ଛଅ ହଜାର ଟଙ୍କା କୋର୍ସ ବି ସେମାନେ ନେଇଛନ୍ତି।
ଆଉ ଆକୁ କେତେ ମିଳିଛି ଆମର ଶୁଭମ।
ତାଙ୍କୁ ମଧ୍ୟ ପ୍ରୟ ସେମ୍।
ଓ ଖାଲି ଏସ୍ ଟି ଏ ସି ମାନଙ୍କୁ କମ କିଛି ନିଅନ୍ତି ନାହିଁ ଚାର୍ଜେସ୍। ଖାଲି ରହିବା ଖାଇବା ପଇସା ଦବ ସିଏ ତମ ରହିବାକୁ କେତେ ମାସକୁ।
ରହିବା ପାଇଁ ହଜାରେ।
ରୁମ୍ ଭଡ ଟା ହଜାରେ।
ହଁ।
ଓହୋ ତିନି ଜଣ ମାନେ ତମେ ତିନି ହଜାର ଦଉଛ ରୁମ ରେ ତିନିଟା ଖଟ ପଡୁଛି।
ତିନି ଆରେ ଖଟ ତ ଦୂରର କଥା ଆରେ ଛୋଟିଆ ଛୋଟିଆ ଗଦି ଦେଇଛନ୍ତି ଆରେ ଶୋଇ ହଉନି କି ଅଣ୍ଟା ପଠ କାଟୁଛି ତା ମଧ୍ୟରେ ପୁଣି ଛଅଟା ପିଲା ଛୋଟିଆ ରୁମ ରେ।
ଛଅଟା ପିଲା। ଓ ଖ ମୁଁ ଶୁଣିବା ପାଇଲି ତମର ଲଳିତ ଶୁଭମୀ ଗୋଟେ ରୁମ ରେ ରହୁଛ।
ନାଇଁ ନାଇଁ ଆମର ଏଠି ଛଅଟା ପିଲା।
ଓହୋ।
ହୁଁ।
ବଡ ରୁମ୍ ନାଇଁ ବଡ ରୁମ୍ ଟା ହବ।
ନାଇଁ ବଡ ରୁମ୍ ନାଇଁ ଗୋଟେ ନର୍ମାଲ ରୁ ଛଅଟା ପିଲାଙ୍କୁ ଆରେ ଏମିତି ଫିଲ ମୁ ମୁ କରିବେ ନାହିଁ କିନ୍ତୁ ଆଡଜଷ୍ଟ କରିହେବ।
ଆମେ ବି ଅଷ୍ଟେଲରେ ଯୋଉ ରୁମରେ ରହୁଛୁ। ଆଡ୍ଜେଷ୍ଟ ଭି କାହିଁ ରା ରହିବାକୁ ପଡିବ କଣ କରିବା ଘର କି ଏଇଟା।
ଆରେ ତୁମେ ତ ବଡ଼ ବଡ଼ କଲେଜ ଗଲ ତମେ ତ ଆଇଆଇଟିରେ ପଢ଼ିଲ ତମକୁ ତ ବହୁତ ଫ୍ୟାସିଲିଟି ମିଳୁଥିବ।
ବା ଭାଇ ସେଇଟା ଆର ଆଇ ଆଇ ଟି ନୁହେଁ ସେଇଟା ଆର ଆଇଟା ଆର ଆଇଟି ଆର ଆଇ ଆଉ ଆଇ ଆଇଟି ଭିତରେ ବହୁତ ଫରକକୁ ଅଛି।
ନାଇଁ ଭାଇ ତମେ ମତେ ଅ ପୁଙ୍ଗାନ ପୁଙ୍ଗ ଭାବେ କହିପାରୁନା ତମେ ମତେ ମିଛ କହୁଛ।
ନାଇଁ ସତ୍ୟ କଥା କହୁଛି ମିଛ କଥା କଣ କହିବି।
ତ ମୁଁ ତ ଶୁଣିଛୁ ତମେ ଆଇ ଆଇ ଟି ରେ ପଢ।
ନାଇଁ ଦେଖିବା ଆଗକୁ ଏମଏସ୍ ସିଟା ଆଇ ଆଇ ଟିରେ କରିବା। ଆଉ କଣ କୁହ ଖବର। ଆଉ ଗାଁରୁ ଗାଁ ଆଡକୁ କେବେ ଯିବ।
ଆରେ ଗାଁ ଆଡକୁ ମାସେ ଆମର କୋର୍ ସରିଲେ ସିନା ଯିବୁ ନହେଲେ କେମିତି ଯିବୁ ଏଠାରେ ଛଅ ହଜାର ଦେଇି ଛୁ ସେମିତି ଗାଁକୁ ଘରୁ ପଳେ ଗାଁରେ ଗାଳି କରିବେନି।
ହୁଁ ହୁଁ ଆଉ ଲିଙ୍ଗରାଜ ଦର୍ଶନ।
ଲିଙ୍ଗରାଜ ଦର୍ଶନ କରି ଯାଇଥାନ୍ତୁ ଆରେ କହିଲି ବା ବର୍ଷା ପ୍ରବଳ ଜୋରରେ ହଉଛି ଆଉ ବର୍ଷା ଟିକେ ଛାଡୁ ଯିବା ଲିଙ୍ଗ ଦର୍ଶନ କରିବା ଆଉ ସେଠାରେ ଥିବା ଅନ୍ୟାନ୍ୟ ଯୋଉ ସବୁ ଦର୍ଶନୀୟ ସ୍ଥାନ ଅ ଛି ଆମେ ବୁଲିକି ଆସିବା ଆଉ କାଲି ତ ରବିବାର ଅଛି କାଲି ତ ସଣ୍ଡେ ଅଛି
ଫାଷ୍ଟ ଟାଇମ ନା କେତେଥର ଯାଇଛ
ନାଇଁ ନାଇଁ ମୁଁ ଛୋଟବେଳେ ଅନ୍ୟ ଥର ଆସିଛି କେତେ ଥର ଆସିଛି କିନ୍ତୁ ଏତେ ଜାଗା ବୁଲି ନାହିଁ କେବଳ ପରିବାର ସହ ଆସିଛି ଏବଂ ପରିବାର ସହ ହିଁ ଫେରି ଯାଇଛି ଏହା ମୁଁ ନିଜେ ଏବେ ପ୍ରଥମ ଥର ହଁ ହେଲେ ତମେ ଭୁବନେଶ୍ଵର ବୁଲିବାକୁ ଚାହିଁବ କି
ଭୁବନେଶ୍ଵର ଯିବା ଛୁଟିରେ ଗଲେ ପ୍ଲାନ ଅଛି ପୁରୀ ଯିବା ପାଇଁ ଦେଖାଯାଉ କଣ ଅଛି ପୁରୀ ଭୁବନେଶ୍ଵର ଦେଖାାଯାଉ ପୁରୀ ତମେ ଯାଉଛ କି ନା ଯିବନି
ପୁରୀ ଆମେ ବର୍ଷକୁ ପ୍ରାୟ ଚାରି ରୁ ପାଞ୍ଚ ଥର ଯାଇଥାଉ
ନାଇଁ ନାଇଁ ଏବେ ଯାଉଛୁ କି
ହଁ ଏବେ ବର୍ତ୍ତମାନ ରଥଯାତ୍ରାରେ ମଧ୍ୟ ଆମେ ଯିବୁ
ଏଇଠୁଆଡ଼େ ଯିବ
ହଁ ତୁମେ ସେଠୁ ରଥଯାତ୍ରା ପାଇଁ ଆସିବାକୁ ଇଚ୍ଛୁକ କି?
ଆମର ସେମିଷ୍ଟାର ପରୀକ୍ଷା ଚାଲିଥିବ ଯାଇ ହବ ନାହିଁ
ଓ ଏମିତି କି ଆରେ ହ ହଉ ଦେଖ ଆର ବର୍ଷକୁ ଆପଣ ଯଦି ଫ୍ରି ଥିବେ ତାହେଲେ ଜଗା ଦର୍ଶନ ପାଇଁ ଆସିଯିବେ ରଥଯାତ୍ରା ପାଇଁ
ହୁଁ ସେମିତି ହିଁ କରିବା ଆଉ କଣ ଯିବା ଜଗା ଜାଗାରେ ଯେ ଯେତେବେଳେ ଡୋରି ଲାଗିବ ସେତେବେଳେ ଯିବା କଥା
ହଁ ଯ ମହା ପ୍ରଭୁଙ୍କ ଡୋରି ନ ଲାଗିଲେ ତ କିଛି ସମ୍ଭବ ହୋଇନଥାଏ ତାଙ୍କ ଆଦେଶ ବିନା ଗୋଟେ ଗଛର ପତ୍ର
ଜଗା ବରା ଭୁବନେଶ୍ୱରରେ ଦହିବରା ଆଳୁ ଦମ ଖାଉନୁ
ଆରେ ଭୁବନେଶ୍ଵରରେ ଦହିବରା ଆଳୁ ଦମ ଖାଇଲେ ଏଠାରେ ଚିକେନ ଦହିବରା କାଞ୍ଜି ଦହିବରା ଏପରି ସବୁ ମିଳିଯାଏ ଦହିବରା ଖାଇବାକୁ ହେଲେ କଟକ ବଢିଆ
ଓ କଟକ ତ ବଢିଆ କେତେଟା ଜାଗାରେ ମିଳେ ଦହିବରା ଭଲ
ହଁ ମୁଁ ପ୍ରାୟ ଜାଗାରେ ଦେଖିଛି ମୁଁ ଯାହା ଦେଖିଛି ମତେ ସେଠି ଖାଇବାକୁ ଭଲ ଲାଗେ ନାହିଁ ଅନ୍ୟମାନେ ଖାଉ ଥିଲେ ଦେଖିଛି ମୁଁ ସେଟାରେ ଆରେ କରେ ଭାଇ କାଞ୍ଜି ଦହିବରା କେଉଁଠି ମିଳେ କି ଏଇଟା କାରଣ ସମ୍ଭବ
ଏ କାଞ୍ଜି ଦହିବରା ହେଲା ଆଉ ତାଙ୍କ ନୂଆ ଆଇଟମ ଟା ତାଙ୍କେ ଡିସକୋଭର କରିଥିବେ ଉଦ୍ଧାବନ
ଆରେ ଡିସକଭର କରିଥିବେ ଯେ ଆରେ ସେ ଦହି ତ ରହିଲା ଟିକେ ଆମ୍ବିଳି ସେଠିରେ ଆଉଥରେ ଆମେ କାଞ୍ଜି ଆମ୍ବଳି ଦେଇକି କହିବ ଆରେ କେମିତି ଲାଗିବ ଏସବୁ ମତେ ଏ ସବୁ ଭଲ ଲାଗେ ନାହିଁ ଆରେ ଦହିବରା ଗୋଟେ ଆମ୍ବିଳି ହେଲା ବଡେ ଗୋଟେ ରାଗ ହେଇଥିବ କେମିତି ଲାଗିବ
ଟେଷ୍ଟ କର
ଆରେ ସେଇଟା ହିଁ ଟେଷ୍ଟ ଟେଷ୍ଟ କରିବା ଦେଇନ ହିଁ ହେଇ ଯ ସେ ଦିନ ଯାକ ଆଉ କିଛି ଖାଇବା ଇଚ୍ଛା ହୁଏନି ଜୀଭ ପୁରା ଖରାପ ହେଇଯାଏ
ଓହୋ
ହଁ
ଆଉ ସାହୁ ଭାଇ କଣ କରୁଛନ୍ତି? ଆମର ଏଇଠି ମିଳେ ପଆ ପଆ ଜଲେବି ଏକ ତ ଏଇ ସବୁ ଜିନିଷ ଖାଇଲେ। ତମ ପାଟିକୁ ବି ନବନି ତମ ମୁଣ୍ଡ ଖରାପ ହେଇଯିବ। ଗୋଟେ ଥରରେ।
ନାଇଁ ନାଇଁ ମୁଣ୍ଡ କାଇଁ ଆରେ ରାଜମା ତ ଏକ ବହୁତ ବଢିଆ ଜିନିଷ ସେଠାରେ ବହୁତ ପ୍ରୋ ଟିନା ଆଉ ଫାଇବର ମିଳିଥାଏ।
ଏଇ ଜିନିଷ ପାଟିରେ କହିବାକୁ ବହୁତ ବଢିଆ ଲାଗେ ନିଜେ ଖାଇଲେ ଜାଣିବୁ କେତେ ବେକାର ଲାଗେ ଏଇ ଜିନିଷ। ସବୁବେଳେ ଏଇ ସେ ଜିନିଷ ଖାଇ ଖାଇ ମନ ପୁରା ମୁଣ୍ଡ ଖରାପ ହେଇ ଗଲାଣି ଆଉ କଣ କୁହ ଖବର ନା ରଖିବି।
ଆରେ ସେଟା ମୁଁ ଶୁଣିଥିଲି କୁଆଡେ ସେଠାରେ ରାଜମାର ସରବତ ମଧ୍ୟ ମିଳେ।
ଆମେ ପିଉନୁ ଆମର ଏଇଠି ମିଳୁନି।
ମିଳି ନାହିଁ କି?
ନା।
ହେଲେ ଟିକେ ତମେ ସେଠି ଗୋଟେ ବନେଇକି ଲୋକମାନଙ୍କୁ ଦଉନା ରାଜମା ସରବତ।
ନାରେ କଣ ରାଜମା ସର୍ବତ
ରାଜମା ସର୍ବତ ଆମ୍ବ ଆଣ ଗୋଟେ ଷ୍ଟାର୍ଟଅପ୍ ଷ୍ଟାର୍ଟ କରନ୍ତୁ।
ହଁ ସେ କରିବ ସେ ଜିନିଷ।
ଆରେ ଦହିବରା ପ୍ଲେଟ ବିକି ଲୋକ କାର୍ କିଣିଲେଣି କି ଘର କିଣିଲାଣି କି ଆ ଆପାର୍ଟମେଣ୍ଟ କିଣିଲାଣି ତମେ ରାଜମା ସର୍ବତ ଗୋଟେ ବନେଇ ଦେଖ ହଁ ଆରେ ଦୀପକ ଦହିବରା ହେଲି ଗୋଟେ ଅଛି। ତାଙ୍କ ଘରୁ ସେଲିବ୍ରେଟି ମାନ ଖାଇବାକୁ ଆସନ୍ତି।
ମାନେ ଏମିତି କଥା ନାଇଁ।
ହଁ।
କି କଥା ବେଲେ କଣ କହିବି?
ହୁଁ ହଉ ମୁଁ ରଖୁଛି ଭାଇ ପରେ କଥା ହବା।
ହଁ ହଉ ରଖିଲି ଜୟ ଜଗନ୍ନାଥ ଜୟ ହଁ।